ଆଜ୍ଞା ନମସ୍କାର, ହଁ କେମିତି ଅଛନ୍ତି?
କଣ?
ହଁ ମୁଁ ମଧ୍ୟ ବହୁତ ଖୁସି ଅଛି। ଭଲ ଅଛି। ଆପଣଙ୍କ ଜୀବନ କିପରି ଚାଲିଛି?
ଭଲ ଚାଲିଚି ଟି ବହୁତ ଖୁସିରେ ଅଛି ମୁଁ।
ଘରେ କେ ସମସ୍ତେ କିପରି ଅଛନ୍ତି?
ଘରେ ବି ବହୁତ ଭଲ ଅଛନ୍ତି। ଦି ମାମା ଭଲ ଅଛି। ପାପା ଭଲ ଅଛନ୍ତି। ଭାଇ ଭଲ ଅଛି। ହୁଁ ବହୁତ ଭଲରେ ଅଛୁ। ବହୁତ ଖୁସିରେ ବି ଅଛୁ ଆମେ। ଆପଣଙ୍କ ଘରେ?
ଧ୍ୟ ମୋ ଘରେ ମଧ୍ୟ ମୁଁ ଯେହେତୁ ମୋର ଅ, ବଡ଼ ପରିବାର ମୁଁ ଭଲ ଅଛି ମୋ ବାପା ମୋ ମା ମୋ ଭାଇ ଦୁଇ ଜଣ ଏବଂ ଆଉ ମୋ ଦାଦା ସମସ୍ତେ ବହୁତ ଖୁସିରେ ଅଛନ୍ତି। ବଡପା ଆଉ ଆପଣ କହୁଥିଲି କି ଆପଣ ଯୋଉ ଆପଣ କିଛି ବର୍ଷ ତଳେ ମୋର ମନେ ଅଛି ଆପଣ ମୋ ସାଙ୍ଗରେ ଯୋଉ ସେତେବେଳେ ବନ୍ଧୁତ୍ୱ ଗଢିଥିଲେ। ଆପଣ ଗୋଟେ ଝିଅଟିକୁ ଭଲ ପାଉଥିଲେ।
ଆଜ୍ଞା।
ଆଜ୍ଞା, ଆଜ୍ଞା ସେ ଏବେ ଅଛନ୍ତି ନା? ଆପଣ ତାଙ୍କ ସାଙ୍ଗରେ ସମ୍ବନ୍ଧ ଅ, କାଟି ଦେଇଚନ୍ତି?
ଏ ନା ଅଛି ତାଙ୍କ ସହିତ ବହୁତ ଭଲରେ ଅଛି। ତାଙ୍କ ସହିତ ବହୁତ ଭଲରେ ଅଛି। ସେଇ ମୋ ବହୁତ ଭଲରେ ଅଛନ୍ତି। ଆମେ ଦେଖା ହେଇ ତାଙ୍କୁ ଡେଲି କର ଛୁ, ଡେଲି କଥାବାର୍ତ୍ତା ହଉଛୁ ଆମେ। ଆମେ ସେଠୁ ସେ ବହୁତ ଭଲରେ ଅଛନ୍ତି। ମୁଁ ବି ବହୁତ ଭଲରେ ଅଛି। ତାଙ୍କ ଘରେ ଛାଡ଼ୁଛନ୍ତି ତାଙ୍କୁ ବୁଲିବା ପାଇଁ। ଆମ ଘରେ ବି ଜାଣିଛନ୍ତି। ତାଙ୍କ ଘରେ ରାଜ ଅଛ ଅଛନ୍ତି, ରାଜି ଅଛନ୍ତି।
ଆଜ୍ଞା ଆଉ ମୁଁ କହିଲି ଆପଣ ଯୋଉ ଏବେ ଯୋଉ ସେତ ମୋର ମନେ ଅଛି ଆପଣଙ୍କ ସାଙ୍ଗେ ଯେ ଯେତେବେଳେ ମୁଁ ପଢ଼ୁଥିଲି। ଆପଣ ସେ ତାଙ୍କ ପଛରେ କେତେ ଗୋଡ଼େଇଚନ୍ତି। ଆପଣ କେତେ କ୍ଲାସ୍ ଅ ମଗ ଶ୍ରେଣୀ କକ୍ଷକୁ କୁ-ବହୁତ ଥର ଯାଇନାହାନ୍ତି ତାଙ୍କ ସାଙ୍ଗରେ ବୁଲିବାକୁ ଯାଇଚନ୍ତ ଏବଂ ତାଙ୍କ ସାଙ୍ଗରେ ବହୁତ ଖାଦ୍ୟ ଖାଇଚନ୍ତି। ଆଉ ତାଙ୍କ ସାଙ୍ଗରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଛନ୍ତି।
ଆଜ୍ଞା ମୁଁ ତାଙ୍କ ପଛରେ। ଆଜ୍ଞା ମୋ ଶୁଣନ୍ତୁ ଶୁଣ ମୁଁ ତାଙ୍କ ପଛରେ ଏତେ ଗୋଡେନି ସେ ମୋ ପଛରେ ଗୋଡେଇ ଥିଲେ। ସିଏ ମୋତେ ଫାଷ୍ଟ କହିଥିଲେ। ମୁଁ କିଛି କହିନଥିଲି ସେ ମୋତେ ମେସେଜ୍ କଲେ ଫାଷ୍ଟେ ଏଁ, ତାପରେ ମୁଁ ସେଠୁ ମୁଁ କହିଥିଲି ତାଙ୍କ ମୋତେ ସିଏ ଫାଷ୍ ଟ- କଲ୍ କରିଥିଲେ। କଥା ହେଇଥିଲେ ଯୋଉ ମେସେଜ୍ କରିଥିଲେ ମୁଁ କଥା ହେଇଥିଲି। ମୁଁ ତାଙ୍କୁ ମନା କର ଥାନ୍ତି। ସିଏ ମୋତେ ତାଙ୍କ ଭାଇ ଭାଇ ନାଇକି ସେ ଭାଇ ବହୁତ କି କଥା ହେଲେ ମୁଁ ସେଇ ପାଇଁ ତାଙ୍କୁ ରଖିଚି। ନହେନ ତାଙ୍କ ସହିତ ମୁଁ କଥା ହେଇନିି। ଥାନ୍ତି, ତାଙ୍କୁ ଛାଡି ଦେଇଥାନ୍ତି।
ତାହେଲେ ଆପଣ କହୁଚନ୍ତି କି ଆପଣ ତାଙ୍କ ପଛରେ ଗୋଡେଇ ନଥିଲେ। ସିଏ ତେ ତମ ଆପଣଙ୍କ ପଛରେ ଗୋଡେଇଥିଲେ।
ସି ହିଁ କହିଥିଲି ସେ ମୋତେ ଦେଖିଥିଲେ। ଆମ ବର୍ଷା ହଉଥିଲା ଗୋଟେ ସେଇଦିନ ଥିଲା ସାତ ତାରିକି ଆମର ବର୍ଷା ହଉଥୁଲା। କଥା ହଉଥିଲୁ ଆମେ ସେ ମତେ କହିଥିଲେ। ମୁଁ ବି ମୁଁ ତାଙ୍କୁ କିଛି କହିନଥିଲି। ବୋଧେ ତାଙ୍କ ଜନ୍ମଦିନ ହିଁ ଥିଲା ତାଙ୍କ ଜନ୍ମଦିନ ଥିଲା ଛଅ ତାରିଖ ସାତ। ଇତ୍ୟାଦି ସେ ମତେ କହିଥିଲେ।
ଆଜ୍ଞା।
ଆଜି।
ଆଜ୍ଞା ହଁ ଶୁଣନ୍ତୁ ଆପଣ ଆପଣ ମଧ୍ୟ ବନ୍ଧୁ ଆ ଆପଣ ମନେ ଅଛି ମୋର ଆପଣ ବହୁତ ଥର ତାଙ୍କୁ ନେଇକି କି। ବିଭିନ୍ନ ପ୍ରକାର ଖାଦ୍ୟ ଖୁଆଇଛନ୍ତି ଯେପରି ଦହିବରା ଆ ଚାଟ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ଖୁଆଇଛନ୍ତି।
ଆଜ୍ଞା ବ ତାଙ୍କୁ ମୁ ନେଇ କି ଚାର୍ଟ ଏ ଦହିବରା। ତାଙ୍କୁ ନେଇକି ଆସିଥିଲି ବୁଲିବାକୁ ଯାଇଥିଲି ଖାଇଛୁ ଆମେ। ଭାତ ବି ମାନେ ଟୋଟାଲି ଆମେ ଖାଇଛୁ ବୁଲିବାକୁ ଗଲାବେଳେ ନା ତ ବହୁତ ବୁଲୁଛି ଆମେମାନେ ଏମତି ବେଶୀ ଆମର ଝଗଡ଼ା ହୁଏ ଚକୋଲେଟ୍ ପାଇଁ ଝଗଡ଼ା ବିଏ ତାଙ୍କର ମୋର ସିଏ ଝଗଡ଼ା କରନ୍ତି ଚକୋଲେଟ୍ ପାଇଁ ଝଗଡ଼ା କରନ୍ତି ବି ସି ଏ
ଶନ୍ତୁ ଶୁଣନ୍ତୁ ଆପଣଙ୍କୁ ଗୋଟେ ଆପଣଙ୍କୁ ଗୋଟେ ଏଇ ବିଷୟରେ ପଚାରିବାର ଥିଲା
ଆଜ୍ଞା
ଆଜ୍ଞା ଆପଣ ବହୁତ ବର୍ଷ ତାଙ୍କ ପଛରେ ଗୋଡେଇଲେ ଆପଣ ତାଙ୍କୁ ଖା କୁ ଆଜ୍ଞା ବହୁତ ଆପଣ ତାକୁ ଖାଇବାକୁ ଦିଅନ୍ତି ଆଜ୍ଞା ଯେହେ ଯେହେ ତୁ ଆପଣ ପ୍ରତ୍ୟେକ ଦିନ ଗଲେ ଯାଆନ୍ତି ତାଙ୍କୁ କିଛି ନା କିଛି ଖାଇବା ଦିଅନ୍ତି ଆପଣ ତାଙ୍କ ପାଇଁ ଚକୋଲେଟ୍ ନେଇକି ଯାଆନ୍ତି। ଏବଂ ଆପଣ ତାଙ୍କୁ ବୁଲାବୁଲି କରାନ୍ତି। ଉ ପାର୍କ ନେଇକି ଯାଆନ୍ତି ବିଭିନ୍ନ ପ୍ରକାର ଜାଗା ବୁଲାନ୍ତି ବଗିଚା ବୁଲାନ୍ତି କିନ୍ତୁ। ବା କିଛି ଯଦି ଆପଣଙ୍କ ସାଙ୍ଗରେ ସେ କିଛି କୌଣସି କାରଣରୁ ସେ ରାଗି ଯାଆନ୍ତି ବୁଝିଲେ ଆଜ୍ଞା ଆପଣ ଙ୍କୁ କିପରି ମନାନ୍ତି କିମ୍ବା କେତେଦିନ ଆପଣ ସେ ଆପଣଙ୍କ ଠାରୁ। କଥା ମନ୍ତବ
ଆଜ୍ଞା ରାଗି ଗଲେ ସିଏ ଆମେ କଥା ହଉଥିବ ସେ ରାଗି ଯିବେ। ଆଉ ପାଖରେ ଥିଲେ ସାଙ୍ଗେ ସାଙ୍ଗେ ତାଙ୍କୁ ବୁଝେଇଦେବି। ମାରି ବିଶେ ଦୂରେ ଥିବେ କଥା ହଉଥିବେ ମୋ ସହିତ ମୁଁ ତାଙ୍କୁ ବୁଝେଇବି ବହୁତ ସମୟ ଲାଗିବ ମାନେ ଦୁଇ ତିନି ଘଣ୍ଟା ଲାଗିଯାଏ ତଥାପି ବୁଝେଇବ ନା କେତେବେଳେ ସାଙ୍ଗେ ସାଙ୍ଗେ ବୁଝିଯାଆନ୍ତି କେତେବେଳେ ଡେରି କରିକି ବୁଝନ୍ତି କିନ୍ତୁ ପାଖରେ ଥିଲାବେଳେ ମୁଁ
ହୁଁ ଆଜ୍ଞା ଆପଣ ଯୋଉ କହିଲେ ଠିକ ଅଛି ସେଇଟା ଯୋଉ ସେ ରାଗନ୍ତି ଯୋଉ ସେ ଆପଣଙ୍କର କଥା ଅନୁଯାୟୀ ରାଗଟି ହୋଇଥାଏ। ନା ସମୟ ଅନୁୟାଈ ହେଇଥାଏ ନା ସେ ସମ- ସବୁ ସମୟରେ ଏକା ତାଙ୍କ ରାଗ ହୋଈଥାଏ।
ନା ସିଏ ମାନେ ଏମିତି ରାଗନ୍ତି କେଉଁ କଥା ବେଳେବେଳେ କଥା ପାଇଁ ରାଗନ୍ତି ବେଳେବେେଳେ। ମାନେ ମୁଁ ତାଙ୍କ ସହିତ କଥା ହେବିନି ବୋଲି ସିଏ ରାଗନ୍ତି ଆଉ ସିଏ ମତେ ମେସେଜ କରିଥିବ ମୋର ମାନେ ଥିବି ଏଥିରେ ମୁଁ ଦେଖୁଛି ମେସେଜ କରିବିନି ସେ ଯଦି ଜାଣିବେ ରାଗିବେ ତାଙ୍କୁ ମନେଇବାକୁ ପଡିବ ବହୁତ କଷ୍ଟ। ତାଙ୍କୁ ମନେଇବାକୁ ହେବ।
ତାହେଲେ ଆପଣ ଜାଣି ଶୁଣିକି ଏପରି କରନ୍ତି ନା ଆପଣ
ନା ମୁଁ ତାଙ୍କୁ ଏମତି ରଗେ ରଗେଇ ମତେ ତାଙ୍କୁ ରଗେଇ ବାକୁ ବହୁତ ଭଲ ଲାଗେ ସେପାଇଁ ମୁଁ ତାଙ୍କୁ ରଗାଏ।
ହୁଁ ହୁଁ। ହୁଁ ଆଜ୍ଞା। କହିଲେ ଠିକ୍ ଅଛି ଆପଣ ମୁଁ ମୁଁ ମୋ କତିରେ ବୋଧେ ଟିକେ ଆପଣଙ୍କ ଶବ୍ଦ ଶୁଭାଗଲା ବୋଧେ
ଆଜ୍ଞା ଗୋଟେ ଏପଟେ ବାଇକ୍ ରେ ଯାଉଥିଲେ ବଡ଼ ଭାଇ ହେବେ ସେଇ ପଟେ।
ଆଜ୍ଞା ଆଜ୍ଞା ସେଥିପାଇଁ ଶବ୍ଦଟି ଆସିଲା ଆଉ ମୁଁ କହୁଥି ଆଜ୍ଞା ଆପଣ ତାକୁ ସିଏ ଆପଣଙ୍କୁ କେବେ କହିଚନ୍ତି କି ଦେଖ ଆଜି ଶ୍ରେଣୀକୁ ଯିବାନି। କିମ୍ବା କ୍ଲାସ ଗୁଡିକ କରିବାନି ଆମେ ଯିବା କିଛି କୁଆଡେ ବୁଲିିବାଲି ଆସିବା କିଛି? ଖାଦ୍ୟ ଖାଇକି ଆସିବା କହିଚନ୍ତି କେବେ?
ନା ସେମିତି ସି କିଛି କେବେ କହିନାହାନ୍ତି ତାଙ୍କର ଆଗେ ସିଏ ତ ତାଙ୍କର ଆଗେ ପଢା ତାପରେ ସେ ମୋ କଥା ହେବେ। ତାପରେ ସେ କିନ୍ତୁ ତାଙ୍କ ପରୀକ୍ଷା ଯେତେବେଳେ ଥିଲା ସେ ପରୀକ୍ଷା ଦେଉଥିଲେ ପଢ଼ୁଥିଲେ ଭଲ। ମୋ ସହିତ କଥା ହେଇକି ଟିକେ ତାଙ୍କର ଇଏ କମି ଯାଇଚି। ତାଙ୍କର ମାର୍କେ କମିଯାଇଚି ସେଥିପାଇଁ ଟିକେ ସି କି ଦୁଃଖୀ ନାହାନ୍ତି ସିଏ ମୋ ସହିତ ଖୁସି ଅଛନ୍ତି ବୋଲି ସିଏ ସବୁବେଳେ ମାନେ କିଛି ସେ ଆଉ ଭାବୁନାହାନ୍ତି ସେ ମୋ କତିରେ କିନ୍ତୁ ରହିବେ ସେ କଥା ସେ ଭାବୁଚନ୍ତି।
ଆପଣ କୋହୁଚନ୍ତି କି ସିଏ ଆପଣଙ୍କ ସାଙ୍ଗରେ ଖୁସିରେ ଅଛନ୍ତି ଏବଂ ଆପଣ ତାଙ୍କୁ ଭଲ ପାଇଲେ ଯେତେବେଳେ ସିଏ ଭଲ ପାଠ ପଢ଼ୁ ଥିଲେ ଏବଂ ଆପଣ ଆପଣଙ୍କ ସାଙ୍ଗେ ବୁଲିଲା ପରେ ଆପଣ ସିଏ ମଧ୍ୟ ତାଙ୍କ ପାଠକୁ ଭଲ ପାଆନ୍ତି।
ଟିକେ ଭଲ ଭଲ ପାଆନ୍ତି ଏବେ ସିଏ ମୋ ସହିତ କଥା ହୋଉଚନ୍ତି ମତେ ହିଁ ବୋହୁତ୍ ମାନେ ମୋ ସହିତ କଥା ହୋଉଚନ୍ତି ବେଶୀ ପାଠକୁ ଏତେ ଆଉ ହୋଉନି ସିଏ ଖାଲି କୋହୁଚନ୍ତି ମୁଁ ତମ ସହିତ ହିଁ ରିହିବି ଆଉ କାହା ସହିତ ର
ଆଜ୍ଞା ତାହେଲେ ସିଏ କୋହୁଚନ୍ତି ପ୍ରେମରେ ପଢିଲା ପରେ ସିଏ ଏବେ ପାଠ ଉପରେ ବେଶି ସମୟ ଦେଇପାରୁନାହାନ୍ତି ଆପଣଙ୍କ ପାଖରେ ବେଶୀ ସମୟ ଦଉ ଦୋଉଚନ୍ତି। ସି ପାଇଁ ସ୍ୟାଙ୍ଗରେ ଭଲ ପରୀକ୍ଷାରେ ଭଲ ଫଳ ଆସିଲାନି।
ଆଜ୍ଞା ସେ ନା ଭଲ ଆସିଲା ମାନେ ଆଉ ଟିକେ କେ ଭଲ ଆସିଥାନ୍ତା।
ଆପଙ୍କ ସାଙ୍ଗ କଥା ନଥିଲେ ଆଉ ଟିକେ ଭଲ ଆସି
ଆଉ ଟିକେ ଭଲ ହେଇସିଥାନ୍ତା ଟିକେ ମାନେ ଇଏ ଆଇଲା ତାଙ୍କ ଆଇଲା ଚାରିଶହ ଛତିଶ ଥିଲା ମାର୍କେ। ଆଉ ଟିକେ ମୋ ସହ କଥା ହେଇନଥାନ୍ତେ ପାନ୍ସ ସିଏ ରଖିଦେଇଥାନ୍ତେ। ସିଏ ସିଏ ଭାବ ସିଏ ଭାବୁଥିଲେ ମୋ ରହିବ ଚାରିଶହ ରହିବ। ଆଉ ଚାରିଶ ରୁ ଇଏ ମାନେ ରହିବ ଚାରିଶହ ମୁଁ ମାନେ ଏତେ ସେ ଭାବୁ ନଥିଲେ ରହିବ ବୋଲି ସେ କିନ୍ତୁ ତାଙ୍କର ରହିଲି। ସେ ଆଉ ଟିକେ ମୋ ସହ କଥା ନହିଥାନ୍ତେ ଆଉ ଟିକେ ଭଲ ହେଇ ମାର୍କ ରହିଥା ମୁଁ ଟିକେ ତାଙ୍କ ବେଶୀ କଥା ହେଲି। ଏ ତାଙ୍କ ପରୀକ୍ଷା ଥିଲା ବଳେ ମୁଁ ଟେ ତାଙ୍କ ସହିତ କଥା ହେଇଯାଏ ବୋଲି ସେ ମୋ ସହିତ କଥା ହେଇଯାନ୍ତି ରାତିରେ ପଢି ପାରନ୍ତିନି। ସକାଳୁ ଉଠିକି ସେ ପଢିକି ଯିବେ ଏଗ୍ଜାମ ତାଙ୍କ ପରୀକ୍ଷା ଦବାକୁ। ସେଇଠୁ ସିଏ ତାଙ୍କ ସହିତ କଥ ଥାଇ ହୋଉନି।
ହୁଁ ଆପଣ ତା ପରୀକ୍ଷା ଥିଲା ସମୟରେ ମଧ୍ୟ ଆପଣ ଯାଇକି ତା ସାଙ୍ଗରେ ଦେଖା କରନ୍ତି ତାଙ୍କ ସାଙ୍ଗରେ? ଆଉ ତାଙ୍କୁ କେବେ ଆପଣ ତାଙ୍କୁ ନେଇକି କେବେ ଘରେ ଛାଡିିକି ଛାଡ଼ିବାକୁ ଯାଇଛନ୍ତି।
ଆଜ୍ଞା ହଁ ତାଙ୍କ ଘରେ ଛାଡିବାକୁ ଯାଇଛି। ତାଙ୍କ ଘରକୁ ନେଇକି ତା ଘର ଘରେ ଆଗରେ ଗାଁରେ। ଟିକେ କାଳେ କଣ କହିବେ? ଘରେ ଜାଣିଛନ୍ତି। ଗାଁରେ କିଏ କାଳେ କହିବେ ଦେଖିଦେବେ। ସେ ପାଇଁ ତାଙ୍କ ଘରୁ- ହଁ ଟିକେ। ଆ ପଛରେ ଛାଡ଼ିଦେଇ ପଳିଆସି। ସେ ପଳାନ୍ତି ସେ କି ସବୁବେଳ ସେ ତାଙ୍କରି ଗାଡ଼ିଅ ଅଛି ସିଏ ବି ନେଇକି ଆସନ୍ତି। ତାଙ୍କ ଗାଡିରେ ଆମେ ବୁଲୁ। ମୋ ଗାଡିରେ ବୁଲୁ। ବହୁତ ଜାଗାରେ ବୁଲିଛୁ ତାଙ୍କ ଗାଡିରେ ଗାଡିରେ ଆଉ ବହୁ- ସେମିତି ତାଙ୍କତ ମୋର ଟିକିଏ ଇଏ ଆଉ।
ଆପଣ ଆପଣ ଯେହେତୁ ଆ ପଢୁଛନ୍ତି ଗୋଟେ ସ୍ଵୟଂସାଶିତ ବିଦ୍ୟାଳୟରେ। କିମ୍ବା ଉଚ୍ଚ ବିଦ୍ୟାଳୟରେ ଆପଣ ଦେଖିଥିବେ। ଆପଣଙ୍କର ଯେହେତୁ କ୍ୟାମ୍ପସଟି ବା କଲେଜଟି ବହୁତ ବଡ଼। ଆଜ୍ଞା ବଡ ତା ବାହାର ବଡ ତା ବାହାରେ ଦହିବରା ବଲା ବ ବହି ବିଭିନ୍ନ ପ୍ରକାରର ଅ ଖାଇବା ବା ବହେ ବାହାର ଜିନିଷ ବସନ୍ତି ଆପଣ ଜାଣିଥିବେ ଆପଣଙ୍କର? କଲେଜ ବାହାରେ ଗୋଟିଏ ରାସ୍ତାଟା ଯେଉଁ ଯାଇଛି।
ଆଜ୍ଞା।
ସେ ରାସ୍ତାରେ ଅ ସମସ୍ତ ସବୁ ସମୟରେ ବହୁତ ଗହଳି ରହିଥାଏ। ଆଜ୍ଞା ଗହଳି ରହିଥାଏ ଏବଂ ଗହଳି ରହିଥିବାଏ ସହିତ ଆ ସମସ୍ତେ ଗାଡି ଚାଳକ ମାନେ ସେଠି ଦ୍ରୁତ ଗତିରେ ଗାଡିଟି ଚଳାନ୍ତି ଆଜ୍ଞା। ତଥ ଚଳାନ୍ତି ଆପଣ ଦେିଛନ୍ତି କେବେ ଦୁର୍ଘଟଣା ହୋଇଇଥିବ ସେଠି?
ଆଜ୍ଞା ହଁ ମୁଁ ଦେଖିଛି ବହୁତ ଥର ଗୋଟେ ଝିଅ ଟାକୁ ମାନେ ଗାଡ଼ି ଚଲଥିଲା ଗୋଟେ ଇଏରେ ମାନେ ସାନ ଭଉଣୀ ଓଳିଆ ଭାବେ ତାକୁ ବାଡ଼ି ଦେଇ ଗଲେ ତାଙ୍କ ହାତରେ ତା ହାତ ବାଜିଲା ତାଙ୍କ ହାତ ବି ଥରେ ଭାଙ୍ଗି ଯାଇଥିଲେ। ଆଉଥରେ ଜଣେ ଯାଉଥିଲେ ସେ ପଡିଗଲେ ଲଡେ ସାନ ଭାଇ ହେବ ସେ ପଡିଯାଇଥିଲେ। ଆଉ ସିଏ ମାନେ ଆମେ ତାଙ୍କ ଉଠେଇଥିଲୁ ତାଙ୍କର କିଛି ଆଘାତ ହେଇଥିଲା ତାଙ୍କୁ ମେଡିକାଲ ପଠ
ଆଜ୍ଞା ଆପଣ କହୁଛନ୍ତି କି ଦୁର୍ଘଟଣା ସେଠି ଅନେକ ସମୟରେ ଦୁର୍ଘଟଣା ହେଉଛି।
ଆଜ୍ଞା ଆଉ ବହୁତ ଥର ହେଲାଣି ସେଠି ସେ ମାନେ ରାସ୍ତାରେ। ଛୁଆକ ଆମ ମାନେ ସାନ ହେଇକି ବଡ଼ ହେବେ ଯେଉଁ ଛୁଆ ଅଛନ୍ତି କଲେଜ ଆମ ଯଉ ବିଭି କଲେଜ ରେ ସେ ମାନୁନାହାନ୍ତି ବହୁତ ବାଳୁଙ୍ଗା ହଉଛନ୍ତି। କହିଲେ ବି ବହୁତ ସାର୍ ପାାର୍ଟି କରୁଛନ୍ତି କେହି କିଛି କେହି ମାନୁନାହାଁନ୍ତି ଖାଲି ଝଗଡ଼ା ହିଁ କରୁଛନ୍ତି। ଆଉ ଗାଡି ଚଲାଉଛନ୍ତି ମୋଟର ସାଇକେଲ ଜୋରରେ କିଏ ମାନୁନାହାନ୍ତି ଜୋରରେ।
ଆଜ୍ଞା ଆପଣ କହୁଛନ୍ତି କି ସେଠି ବିଭିନ୍ନ ପ୍ରକାର ଦୁର୍ଘଟଣା ହେଉଛି। କି ପୋଲି କିଛି ଅ ସେଠି କଡା ନିୟମ ନାହିଁ। ଯେହେତୁ ସେଥିପାଇଁ ଅନେକ ଦୁର୍ଘଟଣା ହଉଛି ଯେହେତୁ ସେଠି ଗୋଟିଏ ରାସ୍ତା ହେଇଯାଉଛି। କାମ ନଥିଲେ ମଧ୍ୟ ଲୋକମାନେ ସେଇ ଗଡେ ଦ ଆସୁ କାରଣ ସେଠି ଅ ଝିଅ ମାନ ଠିଆ ହଉଛନ୍ତି ସେଠି ଟିକେ ଆ ସେଠି ବୁଲିକି ଯିବା
ଆଜ୍ଞା ସେଇଥିରେ ତ ହଉଛି ଆଜ୍ଞା ମୁଁ ଟିକେ ର ରହୁଛି ଆମ ଘରୁ ଟିକେ କଳଜ ମାମା ଖାଇବା ପାଇଁ ଡାକୁଛନ୍ତି ମୁଁ ଟିକେ ଖାଇାଉଛି ଖାଇକି ଆସିକି କଲ୍ କରି ହିଅନ୍ତୁ କଣ କହୁଛନ୍ତି ଧନ୍ୟବାଦ ଆ ଧନ୍ୟବାଦ।